ସାର୍ ନମସ୍କାର।
ନମସ୍କାର। ହଁ ଆପଣ କଣ କରୁଛନ୍ତି?
ମୁଁ ଏବେ ବସିଛି ସନ୍ଧ୍ୟା ଟାଇମ୍ ଛାତ ଉପରେ ବସିଛି ଆପଣ କଣ କରୁଛନ୍ତି?
ମୁଁ ବାସ୍ ଏବେ କଲେଜରୁୁ ଆସିଲି ଏବେ ଏବେ ଫ୍ରି ହେଇଛି ଆଉ ବସି ରେଷ୍ଟ କରିଛି।
ଆଚ୍ଛା ଖାଇବା କଣଖାଇଥିଲେ?
ସେ କଲେଜରେ ଅ ଭେଜ ବିରିୟାନୀ ହେଇଥିଲା ଆଉ କଲେଜରେ ହଷ୍ଟେଲ ରେ ରହୁଛି ତ ଭେଜ୍ ବିରିୟାନୀ ହେଇଥିଲା। ଖାଇଥିଲି।
ଆଚ୍ଛା
ହଁ
ଆପଣ କଣ ଖାଇବାକୁ ଭଲ ପାଆନ୍ତି?
ଁ ଭେଜିଟେରିଆନ୍ ମୋର ଏତେ ଚଏସ୍ ବି ନାହିଁ ପନିର ପନିର ଖାଇବାକୁ ଭଲ ଲାଗେ।
ପାରମ୍ପରିକ ଓଡିଆ ଖାଦ୍ୟ ଖାଇବା ପାଇଁ ଭଲ ଲାଗେ।
ହଁ ସେମିତି ହଁ କହିବାକୁ ଗଲେ ଭଲ ଲାଗେ ଯେଉଁ ଅରୁଆ ଡଲମା ହୁଏ ସେ ଯେଉଁ ମନ୍ଦିର ହୁଏ ସେଇଟା ମୋତେ ଭଲ ଲାଗେ। ପଖାଳ ତ ଡେଲି ଖାଏିା ଚଳିବ କି ନା ମୋ ଅରୁଆଡାଲମାଟା ଭଲ ଲାଗେ।
ଆ ସେ ଆମ ଓଡିଆଙ୍କର ତ ଜାଣିଥିବେ ମୁଖ୍ୟ। ପଖାଳ ବହୁତ ଭଲ ଓଡ଼ିଆଙ୍କୁ ଭଲ ପାଉଥିବାରୁ ଭଲ ଲାଗିଲା।
ହଁଁ ଆଉ ଆାପଣ?
ମୋରବି ମୋରବି ଓଡ଼ିଆ ଖାଇବା ବହୁତ ପସନ୍ଦ। ଯେମିତି ଅରୁଆ ଡାଲମା ଶାଗ ଭଜା ଆଳୁ ଭତ୍ତା ବଡ଼ିଚୂୁରା ଏସବୁ।
ଆ ଆପଣଙ୍କ ପ୍ରିୟ ଖାଦ୍ୟ କଣ?
ଏବେ ଯେଉଁଟା କହିଲି।
ହଁ ହଁ।
ଏସବୁ ଜିନିଷ ତ ବହୁତ ବହୁତ ଭଲ ଲାଗେ ତାଠୁ ଅତି ପ୍ରିୟ ହଉଛି ଅବଢା।
ହ ହଁ ଅ ବଢା ହଁ ତ ଅ ବଢା ମାନେ। ବହୁତ ମାନେ ମେନ୍ ମେନ୍ ମାନେ ପର୍ବପର୍ବାଣୀ ହେଲେ ମୁଁ ଖାଇବାକୁ ଭଲ ପାଏ ମାନେ ଖାଇବା ଖାଇବାକୁ ପାଏ ମୁଁ ସୁଯୋଗ। ଅନଲାଇୀଲୀ ଆମ ପା ଡେଲି। ପାଖରେ କୋଉଠି ନାହାନ୍ତି କିଛି ମନ୍ଦିର ସେଥିପାଇଁ ହେଇ ପର୍ବପର୍ବାଣୀ ତ ଓଡିଆରେ ତ ବହୁତ ଭଲ ଭଲ ମାନେ ବଡ ବଡ ଭଲ ଭଲ ପର୍ବପର୍ବାଣିୀ ଅଛି। କହିବାକୁ ଗଲେ ବାର ବାର ବର୍ଷରେ ତେର ପରରବ ଛୋଟ ବେଳକୁ ମୁଁ ଶୁଣି ଶୁଣି ଆସିଛି।
ହଁ ହଁ ନି ନିହାତି ଆମ ଜଗନ୍ନାଥ ମାଟିର ଦେଶ ଏଇଟା ସେଥିପାଇଁ
ହଁ।
ତାଲେ ଆପଣଙ୍କ ପଟେ କଣ ବେଶୀ ମାନେ କୋଉଟା ମୁଖ୍ୟତଃ ପାଳନ କରାଯାଏ କୋଉ ପର୍ବ?
ଆମର ଏପଟେ ଦୋଳ ଯାତ୍ରା ପାାରଣ କରାଯଏ ବହୁତ ମାନେ ଭଲ ଆକାରରେ ମୁଁ ଦେଖିଛି।
ଆ୍ଛା କଣ କେମିତି ହୁଏ ସେତେବେଳେ ସେତରେ
ହଁ ସେପଟେ ମାନେ ଏଟା କଣ ଗଉଡ ମାନଙ୍କ ପର୍ବ କୁହନ୍ତି ନା। ସେଇ ଗାଈ ମୁ ସେଇ ମୁଁ ଦେଖି ଯ ଛୋଟ ବେଳୁକୁ ମୁଁ ଏବେ ତ ଆସି ବାହାରେ ରହୁଛି। ନା ଛୋଟବେଳୁ ମୁଁ ଯାହା ଦେଖିଛି ପୁ ସନ୍ଧ୍ୟା ପାଖାପାଖି ନିହାତି ସାତେଟା ଆଠେଟା ବେଳ ବେଳକୁ। ସନ୍ଧ୍ୟାବେଳୁ ଯାଏ ଆମର ଗୋଟେ ମିଳନୁଏ ଡୋ ମିଳନ କହିବା ଗଲେ। ସବୁ ଜାଗାରୁ ମାନେ ଦୋଳ ଆସିଥାଏ ସେଇଠି ଗୋଟେ ଜାଗାରେ ନାଇ ଗୋଟେ ଜାଗାକୁ।
ଆଚ୍ଛା। ତଳ ମାନେ ଭଗବାନ ରାଧାକୃଷ୍ଣ
ହଁ ହଁ। ସେଇଠୁ ମାନେ ସବୁ ଜାଗାରୁ ଆସି ସେଇଠିକି ପୂା ହଅନ୍ତି ତାପରେ ମୁଁ ତେ ପଳେଇ ଆସ ମେ ଲେଟ୍ଇଯ ସେଠ ଯ ଆ ହୋଲି ଟା ବି ହୁଏ ମାନେ କ ଗଲେ ମେନ୍ ଟା ହଉଛି ଦୋର୍ ଦୋଳ ପର୍ବଟା। ତ ପୂର୍ଣିମା ଜୁ କି
କ୍ୟା ଅକ୍ରସଣ।
ଆଜ୍ଞା ଆଜ୍ଞା ଆଉ ତାପ ଦିନ ତ ହୋଲି ଥାଏ। ହୋଲି ବି ହୋଲିଟା ସମସ୍ତ ସେ ପାଳନ କରନ୍ତିାହିକ ଓଆ ହିସାବରେ ଦୋଳ ପୂର୍ଣ୍ଣିମା ଟା ବହୁତ ଭଲସେ ପାଳନ କରାଯାଏ।
ହଁ ଆମର ବି ସେମିତି। ଦୋଳଯାତ୍ରା ବହୁତ ଭଲସେ ପାଳନ କରାଯାଏ।
ହୁଁ।
ଏ ରଜ ପର୍ବ ବି ବହୁତ ପାଳନ ଏବେ ତ ଗଲା ରଜ ପର୍ବ।
ଆଜ୍ଞା ରଜ ରଜ ପର୍ବ ତ ମାନେ ଝିଅ ପିଲା ମାନଙ୍କ ମୁଖ୍ୟ ପର୍ବ କହିବାକୁ ଗଲେ।
ହଁ ଗୋଟେ ପାରମ୍ପରିକ ପର୍ବ ଏଇଟା।
ଆଜ୍ଞା। ରଥଯାତ୍ରା ବି ଅଛି ରଥଯାତ୍ରା ତ ଆସୁଛି ଆଗକୁ।
ହଁ।
ସେପଟ ମୁଣ୍ଡ ମାସା ଦୀପାବଳି।
ହୁଁ ସବୁ ପର୍ବ ପ୍ରକୃତରେ ପାଳନ କରାଯାଏ ଓଡିଆ ମାନେ ସବୁ ଉ ମାନେ କୃସିରେ ସହ ପାଳନ କରନ୍ତି। କୁହନ୍ତିନି କି ନାହିଁ ଏହି ପର୍ବକୁ ବେଶୀ
ହଁ ସେଟା ସବୁ ମାନେ ମୁଁ ଦେଖିଛି ଘରେ ବି ମାନେ ମା। ମାଁ ମାନେ ବି ବହୁତ ମାନେ ଯତ୍ନ ର ଖୁସିର ସ୍ନେହର ସହ ବ ପାଳନ କରିଥାନ୍ତି ସବୁ ପର୍ବକୁ ବଡ ଓଷା ହଉ। ଏଇ ଯୋଉ ମାଣବସା ଗୁରୁବାର ବହୁତ ମାନେ ଭକ୍ତିର ସହ ଦିନରୁ ସବ ପାଳନ କରିଥାନ୍ତି।
ସେଦିନ ଘର ଲୋକ ସବୁ ଏକାଠି ବି ହେଇଥାନ୍ତି ଗୋଟେ ଖୁସି ସିର ଆସର ହେଇଥାଏ।
ହଁ ଆଉ ଆଉ ଆପଣ କଣ କରନ୍ତି?
ମୁଁ କଣ କରିବି ବାସ୍ ଏମିତି ପାଠ ପଢ଼ା ପଢି ଘରେ ଅଛି। ବାପା ମା ମାନେ ମାଆଙ୍କୁ ତ ହେଲ୍ପ କରୁଛି ଘର କାମରେ।
ହ ହଁ ମାନେ କଣ କରିବାକୁ ମାନେ ପସନ୍ଦ କରନ୍ତି ମାନେ କିଛି କାମ
ମତେ ଉଁ ମତେ ଆମ ପାରମ୍ପରିକ ନୃତ୍ୟ ବହୁତ ପସନ୍ଦ। ନାଚ ଶିଖାଏ।
ଓ ଓଡ଼ିଶୀ ଓଡ଼ିଶୀ। ନା ଆପଣ ଗୋଟେ ମାନେ ଶିକ୍ଷକ ମାନେ?
ନାଇଁ ନାଇଁ ସେମିତି ନୁହଁ କାରଣ ମୁଁ କୋଉଠୁ ଶିଖିନି ନିଜେ ନିଜେ। ପିଲାମାନଙ୍କୁ ବେଶୀ ଶିଖାଏ ଆଉ ଯାହା ନିଜେ ଶିଖେ ଛୁଆଙ୍କୁ ଶିଖାଏ ସେମାନେ ସବୁ ଯେଉଠି ବି ନିଜର ପ୍ରତିଭା ଦେଖାନ୍ତି ଆଉ ପ୍ରଶଂସା
ଆପଣ ବି ବହୁ ବହୁତ ଗର୍ବ ଏଇ ଗର୍ବ ଅନୁଭବ
ଖୁସି ଲାଗେ ଯୋଉଟା ମୁଁ କରିପାରିଲିନି ଯାହା ହଉ ଛୋଟ ପିଲାଙ୍କୁ ଶିଖେଇକି ସେଇଟା ମୁଁ ପାଉଛି ଯେମତି ଲାଗୁଛି ତାଙ୍କ ଜାଗାରେ ମୁଁ ଅଛି।
ଆଜ୍ଞା ନେ ଭଲ ମାନେ ଅନୁଭବ ଗୋଟେ ହେଇଥାଏ ଆପଣ ଅନ୍ୟକୁ ଶିଖଉଛନ୍ତି ଆଉ ଅନ୍ୟ ଅନ୍ୟମାନେ ତାକୁ ମାନେ କାମରେ କରି ଦେଖଉଛନ୍ତି ଆପଣଙ୍କୁ ବି ବହୁତ ଖୁସି ଲାଗୁଥିବ।
ତା ତାଙ୍କ ଭିତରେ ନିଜକୁ ଦେଖେ କି ମୁଁ ବି ଯଦି ସେତିକି ଆମ୍ ମତେ ବି କୋଉଠି ସପୋର୍ଟ ଯଦି ସେମିତି ଥାନ୍ତା ତାହେଲେ ମୁଁ ଆଜି ଏମିତି ହେଇଥାନ୍ତି କିନ୍ତୁ ଭାଗ୍ୟବଶ ତ ଯଦି ସେଇଟା ହେଇନି ତାହେଲେ କିଛି ପିଲାଙ୍କୁ
ଆଉ ପଛ କଥାକୁ ବି ମନେ ପକେଇଲେ କିଛି ହେଇପାରିବନି ସେଥିପାଇଁ ଆଗରେ ଯାହା ଦେଖିବାକୁ ପଡିବ।
ଚିତ୍ର କରିବା ପାଇଁ ଭଲ ଲାଗେ।
ଆଜ୍ଞା।
ଘରେ-ଏ-ଏ ଫାଙ୍କା ସମୟରେ ଏଇ ସବୁ କାମ କରେ।
ହଁ ହଁ ଆପଣଙ୍କ ମାନେ ସବଜେକ୍ଟ ଫେବରେଟ୍ ମାନେ ବିଷୟ କଣ?
ହଁ ସେ ମାନେ ପାଠ ଉପରେ ତ?
ଆଜ୍ଞା।
ତି-ଇ-ଇ-ଇ ସବୁ ତ ଭଲ ଲାଗେ କିନ୍ତୁ ଆ କରିବାକୁ ବେଶୀ ଇଚ୍ଛା ହୁଏ ମୋତେ ସାହିତ୍ୟ ଉପରେ। ସାହିତ୍ୟ ବହୁତ ଭଲ ଲାଗେ ପଢିବା ପାଇଁ ଗଦ୍ୟ ହଉ ପଦ୍ୟ ହଉ। ଆଉ ସେ ଗୀତରେ ସଜେଇବା ତାକୁ ସରଳା ଥରେ କହିବା ଏ ସବୁ ଭଲ ଲାଗେ।
ଆଜ୍ଞା ଆଜ୍ଞା।
ଦଶମ ପରେ ଏସବୁ ଅ ତାପରେ ଡିଭାଇଡ଼୍ ହେଇଯିବ କଲେଜ ସମୟରେ। ତଥାପି ସାହିତ୍ୟକୁ ବହୁତ ସମ୍ମାନ ଦେଇକି ପଢେ ବହୁତ ଭଲ ବି ଲାଗେ ମତେ ସାହିତ୍ୟ।
ଆଜ୍ଞା ଆଜ୍ଞା ବହୁତ ମୁଁଁ ଦେଖିଛି ମାନେ ମୋର ବି ସାଙ୍ଗମାନେ ସାହିତ୍ୟ ଭଲସେ ମାନେ ଜଣ ଜଣ କୁହନ୍ତି ନିଶା ଲାଗିଥାଏ କହିବାକୁ ଗଲେ। ମାନେ ସାହିତ୍ୟରେ ସରଳାର୍ଥ ମାନେ ସେ କହିବେ କେହି ବି କହିପାରିବେନି ମୁଁ ବି ଦେଖିଛି ମୋର ଗୋଟେ ମାନେ ଯିଏ ଭଲ ପଢେ ଆମ ସ୍କୁଲ ରେ ସେ ମାନେ ଟିଚର ମାନେ ସି କ୍ଷକ ଠାରୁ ବି ଆହୁରି ଭଲସେ ସେ ବୁଝେଇଦବ ମତେ ମୁଁ ତାର ଦେଖିଛି ଏବେ ବି ଭଲସେ ପଢୁଛି।
ଥାଆନ୍ତି ଜଣେ ଜଣେ ବହୁତ ପସନ୍ଦ ତାଙ୍କର ହଁ। ସେ ତାଙ୍କୁ ବେଶୀ ସେଇ ଜିନିଷ ଟାକୁ ବେଶୀ ଇମ୍-ମ୍-ମ୍ ବେଶୀ ଆହରଣ କରନ୍ତି କି ସାହିତ୍ୟ ଆଜି ଅଛି ମୁଁ ଆଜି ମନ ଦେଇକି ପଢିବି କି ଘରେ ଗଲେ ବି
ଇଂରାଜୀ ବି ଜଣେ ଜଣେ ଭଲସେ ପଢନ୍ତି ଦେଖିଛି ଯାହାର ଇଂରାଜୀ ହଉ କି ଲାଙ୍ଗୁଏଜ ମାନେ ହିନ୍ଦୀ, ସାଂସ୍କରିଟ ଯାହାର ଯାହା ମାନେ ସେଇଟା ତ ପ୍ଲସ୍ ଟୁ ଟାଇମ ରେ ଆସିବ। ନାଇ ହିନ୍ଦୀ ନାଇ ସାଂସ୍କରିଟ୍ ଏଇଟା ଗୋଟେ ସାଇଟ ସାଇଡ୍ ଲାଙ୍ଗୁଏଜ। ତା ସହ ସାହିତ୍ୟ ବି ଆସେ ଏମିତି ମାନେ ଲାଙ୍ଗୁଏଜ ଗୋଟେ ଗୋଟେ ବହୁତ ପିଲାଙ୍କର ବହୁତ ଭଲ ସେ ହୁଏ ଦେଖିବା ଦେଖିଚି।
ହଁ ହିନ୍ଦୀ ବି ହୁମ୍ ହିନ୍ଦୀ ବି ବହୁତ ଭଲ ହୁଏ। ଆପଣ କଣ କଣ ଭଲ ପାଆନ୍ତି?
ମୁଁ ତ ଏପଟେ ମୁଁ ସାଇନ୍ସ ନେଇଛି ମୋତେ ମ୍ୟାଥ୍ ସବୁଠୁ ଭଲ ଲାଗେ ମ୍ୟାଥ୍ ଭଲ ଲାଗେ। ମତେ ସାଇନ୍ସ ଟା ଭଲ ଲାଗେ ଆଉ ଫିଜିକ୍ସ ଟା ଆଉ। ମୋର ପିଲାେବେଳୁ ମୋର ମ୍ୟାଥ୍ ଟା ମତେ ମତେ ବହୁତ ଭଲ ଲାଗେ କାରଣ ମୋ ଜେଜେ ମତେ ମୋ ଛୋଟବେଳୁ ମୋ ଜେଜେ ହିଁ ମତେ ପଢେଇଥିଲେ ମ୍ୟାଥ୍। ନିହାତି ପଞ୍ଚମ ଷଷ୍ଠ ଶ୍ରେଣୀ ଯାଏ। ଦେନ୍ ମୋତେ ମୋ ସାନ ବାପା ପଢ଼େଇଥିଲେ ସପ୍ତମରୁ ଦଶମ ଯାଏ। ତାପରେ ମତେ ସେଇଟୁ ମାନେ ମତେ ମ୍ୟାଥ ପ୍ରତି ଗୋଟେ ଅତି ଭଲପାଇବା ଆସିଯାଇଥିଲା। ମାନେ ମ୍ୟାଥ ମାନେ କରୁଥିବି ମାନେ ସମୟ ଜଣା ପଡେନି ମୁଁ କେ କେତେଟା ମ୍ୟାଥ କରି ସାରିଥିବି କି କେତେ ପେଜ ସାରିଥିବି ମତେ ଏତେ ମାନେ ତାକୁ ମନେ ପକେଇଲେ ଖୁସି ଲାଗେ ମୁଁ ଏବେ ବି ଏତଦିନେ ମୋର ମ୍ୟାଥ ରେ ଯେତେବେଳ କମ୍ ନମ୍ବର ରହିଥିଲା ମୁଁ ପିଲାବେଳ କଥା ମନେ ପକେଇ ମାନେ ମାନେ ବହୁତ ମାନେ କଷ୍ଟ ଅନୁଭବ କରୁଥିଲ ଯେ ମୁଁ ଛୋଟବେଳେ ଏତେ ଭଲ ମ୍ୟାଥ ପଢୁଥିଲି ଏବେ ପଢି କରିନେଇ ନା ତଥାପି ମୁଁ ଟ୍ରାଏ କରୁଚି ଭଲ କରିବା ପାଇଁ।
ବୋହୁତ ଭଲ ଜଣେ ଜଣେ ଥାଆନ୍ତି ଏମିତି ପାଠରେ ନି ପୁଣ ଆଉ ଗୋଟେ ଗୋଟେ ହଁ ଆପଣ ଯେତିକି ବି ମନ ଦେଇ ପଢିଚନ୍ତି ମନ ତ ଦେଇକି ପଢିଚନ୍ତି ସେଇଟା ହଉଚି ବଡ କଥା। ଭଲ ପାଆନ୍ତି କିଛି କିଛି ବାଧ୍ୟରେ ପଢ଼ନ୍ତି। ପରିବାର ଇଏ ପାଇଁ କିନ୍ତୁ ଆଉ ଜଣେ ଜଣେ ଭଲ ପାଆନ୍ତି ଭଲ ପାଇକି ପାଠ ପଢନ୍ତି।
ହଁ ହଁ ମାନେ ନିଜ ନିଜ ନିଷ୍ଠାରେ କହିବାକୁ ଗଲେ ପାଠ ପଢ଼ନ୍ତି। ହୁଁ। ଏମିତି ବି ବୋହୁତ ପିଲା ଅଛନ୍ତି ମାନେ ବାହାଙ୍କର ପାଠ ସହ ଯଦି ଅଲଗା କାମ ବି କରିବାକୁ ହେଲାକି ଆପଣ ଯେମତି କହିଲେ। ଆପଣଙ୍କ ନୃତ୍ୟ ପ୍ରସନ୍ଦ ଏମିତି ବି ବହୁତ ବହୁତ ପିଲା ଆସେନି ତାଙ୍କୁ ନୃତ୍ୟ ଗୀତ କଳା ଅଲଗା କଳା ବି ବହୁତ ପସନ୍ଦ ହେଇଗଲେ ସେ ଆପଣ ମୁଁ ଏ ମାନେ କରିପାରନ୍ତି ଦେଳୁ ଗୋଟେ କରିଦିଅନ୍ତି। ଏମିତି ବୋହୁତ ମାନେ ପରିସ୍ଥିତି ଉପରେ ଡିପେଣ୍ଡ କରେ।
ହଁ। ସେ କିନ୍ତୁ ସତ କଥା ପରିସ୍ଥିତି ବାଧ୍ୟ କରେ ତାଙ୍କୁ ସେଇ ବାଟରୁ ପାଦ କାଢିବା ପାଇଁ।
ଆଜ୍ଞା। ମାନେ ଆପଣ ମାନେ ନୃତ୍ୟ ଟା ମାନେ କେତେ କେତେ ଛୋଟବେଳୁ ଶିକିଥିଲେ ଆପଣ?
ହଁ ଏଇ କଥା କହିବାକୁ ଗଲେ ମୁଁ ଯେତେବେଳେ ନବମରେ ପଢୁଥିଲି ସେତେବେଳେ ମୁଁ ମୁଁ ଜାଣିନଥିଲି ମୋ ଭିତରେ ଏମିତି ଗୋଟେ କଳା ଅଛି କାରଣ ମୁଁ ଚିତ୍ର କରେ। ଚିତ୍ରରେ ବୋହୁତ ଅ ସ୍କୁଲରେ ମତେ ଭଲ ପାଆନ୍ତି ସାର୍। ସମସ୍ତେ କି ପାଠରେ ନର୍ମାଲ ରହିଲେ କଳାରେ ବୋହୁତ ଅଛି। ପାଇଁ ମତେ ବାହାର ସ୍କୁଲ କୁ ନେଇକି ଯାଆନ୍ତି ଏସବୁ ରେ କରେ ଜେତ ଯେତେବେଳେ ଦଶମରେ ପଢ଼ିଲି ଦଶମରେ ସ୍କୁଲ ଫଂକ୍ସନ ରେ ମୁଁ ଡ୍ୟାନ୍ସ କଲି ମୁଁ ନିଜେ ଜାଣିିନଥିଲି କି ନାଇଁ ମୁଁ ଏତେ ଭଲ ନୁର୍ ତ୍ୟ କରିପାରେ ତ ସେଇଠୁ ଆସି ଗଲେ ମନରେ ଜୋସ୍ ନାହିଁ ମୁଁ ଏଥର ନାଚରେ ଯିବି କି ନା ମାନେ ଏସବୁ ରେ କରିବି ତାପରେ ଘରେ କହିଲେ ଏସବୁ ନୁହେଁ ଯେହେତୁ ଗାଁ ପରିବେଶ ଆଉ ଯେହେତୁ ଝିଅ ତା ସାଙ୍ଗରେ କହିଲେ ନାଇଁ ଏ ସବୁ ପାଇଁ ନୁହେଁ ପାଠ ଟିକେ ପଢ ଇଏ କର ସେଥିପାଇଁ ଏ ସବୁ ଛାଡିଲି। ତାପରେ ଜାଣିଲି କି ନାଇଁ ମୁଁ ଭଲ ଗୀତ ବି ଗାଏ ତାହେଲେ ଗୋଟେ ଗୋଟେ ଛୋଟ ଛୋଟ ତ ଆଶର ପଡିଲା ମୁଁ ସେଠି ଏମତି ଗାଇଦିଏ। ଗୀତ ଗାଉ ଗାଉ ଘରେ ବି ଗୋଟେ ଭଲ ଲାଗିଲା ନାଇଁ ଗୋଟେ ସମ୍ମାନ ଦୃଷ୍ଟିରୁ ଗୀତ ଟି କେ ଗାଉଚି ବୋହୁତ ଭଲ ଲାଗୁଚି। ଏତେ କଳା ରଖିଚି କିନ୍ତୁ ମୁଁ ଆଗକୁ ଯାଇପାରୁନି। ଭଗବାନ ଯେତିକି ଦେଇଚନ୍ତି ସେତିକିରେ ଖୁସି ରହିବାଟା ଉଚିତ୍।
ଆଜ୍ଞା ସେଇଟା ବି ଭଲ କଥା ପରିସ୍ଥିତି ଧ୍ୟ କରେନି କରିହୁଏ ଚେଟି କେତେ ଲୋକ କରିବି ଦେଇଚନ୍ତି କେତେ ଲୋକ କରିିବି ପାରିନାହାନ୍ତି।
ତେମ୍ ଭିତରେ ଏତିକି ଜିନିଷ ଅଛ ସେ ନିଜକୁ ତ ଖୁସି ଦେଇପାରୁ କିଛି ଯେ ନାଇଁ ନିଜେ ତ ଖୁସି ପାଉଛି ଥାଉ। ଦେଖାଯିବ ଆଗକୁ କଣ ହଉଛି ଆଉ।
ଆଜ୍ଞା ଆପଣଙ୍କ ସାଙ୍ଗରେ ବହୁତ କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ ନମସ୍କାର ରହି।
ନମସ୍କାର।